ପୁରା ରୁକିୟେ ଦେଖିଏ ଦେଖିଏ ଧ୍ୟାନ ରଖିଏ ବେଠ ଯାଇଏ ହଲୋ।
ହଁ ମ୍ୟାଡ଼ାମ ନମସ୍କାର!
ହଁ ହ୍ୟାଲୋ।
ହ୍ୟାଲୋ।
ହଁ ହେଲୋ ଶୁଭା ଯାଉଛି ଆ
ହଁ ମ୍ୟାଡ଼ାମ ନମସ୍କାର। ଟିକେ ସେପଟୁ ସାଉଣ୍ଡ ଆସୁଛି ଭଲିଆ ଲାଗୁଛି।
ନା ଏବେ ସାଉଣ୍ଡ ଠିକ୍ ଅଛି।
ଆଁ ଟିକେ ଟିକେ ସେ ଟିଭି କଣ ଚାଲୁଛି ବୋଧେ ସେମିତି ଆସୁଛି କିଛି କିଛି।
ଆଜ୍ଞା।
ହଁ ଏବେ ଠିକ ଅଛି।
ହଉ।
ମ୍ୟାଡ଼ାମ ନମସ୍କାର, ଶୁଭ ସକାଳ। କେମିତି ଅଛନ୍ତି?
ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଠିକ୍ ଅଛି। ଆଉ କଣ କୁହନ୍ତୁ କେମିତି ମାନେ କଣ ଚାଲିଛି?
କେମିତି କଣ ଚାଲିଛି ମାନେ ଦେଖନ୍ତୁ, ଏବେ ତ ବର୍ଷା ପାଗ ତ ପଳେଇ ଆସିଲାଣି ମାନେ ବର୍ଷା ଋତୁ ପଳେଇ ଆସିଲାଣି
ହଁ ହଁ।
ଏବେ ବର୍ତ୍ତମାନ ଆଉ କିଛି ମାନେ ଦିନେ ଦି ଦିନ ପରେ ଏବେ ଲଘୁଚାପ ହେବାର ମଧ୍ୟ ସମ୍ଭାବନା ଅଛି। ଆଁ। ତେଣୁକରି ପାଗ ଟିକେ ଏବେ ଖରା ଖରା ଆସୁଛି ଆଉ ଟିକେ ମେଘୁଆ ମେଘୁଆ ଆସୁଛି ଆଉ।
ହୁଁ ହୁଁ।
ଆଉ ଆପଣଙ୍କ ସେପଟେ?
ଏଠି ମାନେ ଉଁ ହୁଁ ପହର ଦିନକୁ ସକାଳେ ଏମିତି ବର୍ଷା ହେଇଥିଲା, ଆଜି ହେଇନି। କାଲି ବି ହେଇନି, କିନ୍ତୁ ଇଏ ସେ ହ୍ୟୁମିଡିଟି ପାଇଁ ଟିକେ ରହି ହଉନି। ପୁରା ଭଲ ଭାବରେ ବର୍ଷା ଟିକେ ହେଲେ ଯାଇ ମାନେ ସ ମାନେ ଠିକ ଠାକ୍ ଲାଗିବ। ପରିବେଶ ଟା
ଆଜ୍ଞା। ଯେତେବେଳେ ବର୍ଷା ଟା ଟିକେ ମାଟି ଉପରେ ପଡିବ, ତାହେଲେ ଯାଇ ମାଟି ଥଣ୍ଡା ହବା ସହିତ ଆମେ ମନୁଷ୍ୟ ମାନେ ବି ଥଣ୍ଡା ହେଇଯିବା ନେଇକି ପୁରା ଜୀବ ଜଗତ ପୁରା ଆଜ୍ଞା। ପୁରା ଜୀବ ଜଗତ ଏଥରେ ସନ୍ତୁଷ୍ଟିତ ହେଇଯିବ।
ହଁ ଏଥର ବହୁତ ଖରା ମାନେ ହେଇଛି ନା ଇଏ ମାନେ ଟେମ୍ପରେଚର୍ ଟା ବହୁତ ବ ଆସ ହେଯାଇଛି ଏଇ ବର୍ଷ ତ ହୁଁ
ତାପରେ ଏମିତିରେ ବୈଜ୍ଞାନିକ ମାନଙ୍କର କହିବା ଅନୁସାରେ ମଧ୍ୟ ଏଇ ବର୍ଷ ଟା ଏଇ ବର୍ଷ ଟା ଖରା ଯେମିତି ହେଇଥିଲା ବର୍ଷା ବି ଠିକ ସେମିତି ହବ ଆଉ ଶୀତ ଟା ମଧ୍ୟ ଠିକ ସେମିତି ହବ। ତାଙ୍କର କଳ୍ପନା ଅନୁସାରେ। ତେଣୁକରି ବର୍ଷାଋତୁ ଖରା ଋତୁ ତ ପଳେଇଲା ଯାହା ହଇରାଣ କରିଦେଇ ପଳେଇଲା ଆଉ ଏବେ ତ ବର୍ଷା ଆସିବ ଆଉ ଟିକେ ହଇରାଣ। କରିବ ଆଉ।
ହଁ।
ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ?
ମତେ ଶୀତ ଭଲ ଲାଗେ କିନ୍ତୁ ତିନିଟା ଯାକ ମାନେ ସବୁ ଋତୁ ଗୁଡା ଦରକାର। ଆଉ ଖରାରେ ରହି ରହି ବର୍ଷା ହିଁ ଚାହୁଁଛି ମୁଁ ଏବେ କେମିତି ଆସିଯାଉ ସେ ବର୍ଷା ଟା ଭଲ ଲାଗିବ। ସବ ସବୁ ଜିନିଷ ମାନେ ଠିକ୍ ପରିମାଣରେ ଦରକାର ନହେଲେ ପରିବେଶ ବି ଠିକ୍ ରହିବନି।
ଠିକ ରହିବନି।
ହୁଁ।
ଆମେ ଯେତେବେଳେ ବର୍ଷା ମାସ ଋତୁ ଆସିନଥାଏ ଆମେ ଭାବନ୍ତେ ବର୍ଷା ଋତୁ ଆସିଯାନ୍ତା କି। କେତେ ଗରମ ଲାଗୁଛି। ସେ ଟିକେ ଭଲ ଲାଗନ୍ତା ଯେତେବେଳେ କଣ୍ଟିନ୍ୟୁ ବର୍ଷା ପଳେଇ ଆସିବ ହେ ବର୍ଷା ମାସଟା କେତେ ଏତେ ବିରକ୍ତ କରିଦେଲାଣି ଶୀତ ମାସ ଟିକେ ଆସିଯାନ୍ତା ଭଲ ଲାଗନ୍ତା ଆମେ ସେମିତି
ହଁ। ହଁ ଶୀତ ଆସିଗଲେ ମତେ ଟେନସନ ହେଇଯାଏ ଇଏ ପଳେଇବ ପଳେଇବ କହିକି ମାନେ ସେଇଟା ଖାଲି ରହିଯାଉ ମତେ ସେମିତି ଲାଗେ କିନ୍ତୁ ଅ ବର୍ଷା ବି ଦରକାର ଖରା ବି ଦରକାର ସବୁ ନହେଲେ ବି ସୃଷ୍ଟି ଚଳିବନି।
ଚଳିବନି ଉଭୟ ଉଭୟଙ୍କର ପରିପାର୍ଶ୍ଵ
ହଁ କିନ୍ତୁ ଏ ବର୍ଷାରେ ସେ ଛୋଟ ହଁ ହଁ ହଁ। ଛୋଟ ଥିଲା ଟାଇମ ଥିଲା ଟାଇମରେ ସେ ଗାଁ ଗୁଡାରେ ଯୋଉ ଆମେ ରହୁଥିଲେ। ବଢିଆ ଜିନିଷ ଗୁଡା ମାନେ ଏକ୍ସପିରିଏନସ କରାହେଇଛି ଛୋଟ ଟାଇମ ରେ ଏବେ ସେ ସେମାନେ ମାନେ ଏବେ କାଲି ମାନେ ଆଜି କାଲିର ପୁଅ ଝିଅ ଗୁଡା ଛୋଟ ଛୁଆ ଗୁଡା ସେଗୁଡାକ ଆଉ ମାନେ ଏଞୟ କରିପାରୁନାହାନ୍ତି।
କରିପାରୁନାହାନ୍ତି ତାଙ୍କୁ ସେଗୁଡାକୁ ବୋଧେ ଭଲ ଲାଗିବନି ନାଇ ଗୋଟେ କହିବେ ଏ କଣ କାଦୁଅ ଯାଇଏ ଫଥ ଫତ ହଉଛନ୍ତି ଆସ ଘର ଭିତରକୁ ଆସ ମେ କହିବ ନା ନା ଆମେ ସେ କାଦୁରେ କବୁନି ଆମ ଦେହ ମୁଣ୍ଡ କୁଣ୍ଡେଇ ହେଉଛି ଆମେ କାହିଁ ବର୍ଷାରେ ଭିଯିବୁ ଆମକୁ ଥଣ୍ଡା ହେଇଯିବ ମାନେ ଏମିତି ସବୁ କହିକି ତା ତାହେଲେ ସେମାନେ ଉପଭୋଗ କରିପାରନ୍ତିନି।
ହଁ ହଁ ପରା ସେ ବର୍ଷାରେ ମାନେ କାଗଜରେ ଛୋଟ ଡଙ୍ଗା ଗୋଟେ ବନେଇକି କି ଭସେଇ ଦିଅ କାହାର କେତେ ଯାଉ ଜୋରରେ ଯାଉଛି ଡଙ୍ଗା ସେଟା ଗୋଟେ ଖୁ ଛ ଛୋଟ ଛୋଟ ଜିନିଷରେ ଆମେ ଖୁସି ହେଇଯାଉଥିଲେ।
ଖୁସି ହେଇଯାଉ। ଆଉ ଗୋଟେ ଦେଖିବେ ଯଦି ଅତ୍ୟଧିକ ବର୍ଷା ହୁଏ ତାହେଲେ ଦେଖିବେ ବନ୍ୟା ଜଳ ପଳେଇ ଆସେ
ହଁ ହଁ।
ଆମେ ବନ୍ୟା ଜଳ ଆସିଲେ କଣ କରୁନା ମାନ୍ଦ ମେଘ ତ ଏମିତି ଲାଗି ରହିଥିବ ଚୁପୁରୁ ଚୁପୁରୁ ଚାଲିଥିବ ଆମେ କହିବୁ ଛତା ଗୋଟେ ଗୋଟେ ଧରୁ ଆମେ ଦେଖ ଦେଖିବାକୁ ଯାଉ ଦେଖିବ ସେତେ କେତେ କାଠ ଭସୁଥିବ ଗାଈଗୋରୁ ମଧ୍ୟ ଭାସି ଯାଉଥିବେ କେତେ ଦେଖିବାକୁ ମଜା ଲାଗେ ନାଇଁ କି ଅବଶ୍ୟ ଆମେ ବୁଝିପାରୁଛୁ ଜଣକୁ କଷ୍ଟ ହଉଛି ଆମେ ଆଉ ସେଥିରେ କଣ କରିପାରିବା କହିଲେ?
ହଁ ମୁଁ ମାନେ ମୋର ବି ମାନେ ମନେ ହଉଛି ଯେ ଦିଥର ଏମତି ମୁଁ ଯାଇଥିଲି। ଏ ଛୋଟ ଥିଲା ଟାଇମ ରେ ଏମିତି ବନ୍ୟା ଦେଖିବାକୁ।
ଆଜ୍ଞା।
ହଁ।
ସେଇଟା ବି ବ ସୁନ୍ଦର ସୁନ୍ଦର ଲାଗେ କେତେ କ୍ଷତି ବି କରାଏ ସେ ବର୍ଷା ଟା ଆଉ ସେ ବର୍ଷା ନହେଲେ ବି ମାନେ ବିନା ପାଣିରେ ତ ଜୀବନ ଟା ଭାବିିବି ହବନି।
ନାଇଁ ନାଇଁ ଆପଣ ଦେଖିବେ ସବୁ ଋତୁରେ କିଛି କିଛି ତାର ଖରାପ ଅଛି ସବୁ କିଛି କିଛି ଭଲ ଅଛି ଦେଖିବେ ଖରା ଋତୁରେ ଦେଖିବେ ମ ମାନେ ଏମିତି ଯୋଉ ଅଚାନକ ବର୍ଷା ହୁଏ ଦେଖୁଛ ତ ଘଡଘଡି ମାରେ ସେଥିରେ ବି ଲୋକଙ୍କର ମଧ୍ୟ ମୃତ୍ୟୁ
ବହୁତ ଏଇ ଏଇ ବର୍ଷ ତ ଏଇ ମାନେ ଯୋଉ ବର୍ଷ ଆସ ମାନେ ଯ ପ୍ରଥମ ମାନେ ପ୍ରଥମ ଥର ଯୋଉ ବର୍ଷା ଗୁଡା ଆସୁଛି। ସେଇ ଟାଇମ ରେ ଏ ୟୁ ୟୁପିରେ ଉତ୍ତରପ୍ରଦେଶରେ ତ ଶହେ ସାତ ନା ଶହେ ଏକ ଏମତି କେତେ ଜଣଙ୍କର ଡେଥ ହେଇଗଲା ଗୋଟେ ଥରେ ଏତେ ଜୋରରେ ସେ ପବନ ବହିଲା ଘିଡିଘିଡି ଏ ସବୁରେ
ଆଜ୍ଞା।
ହଁ ବହୁତ ଜଣଙ୍କ ଡେଥ ହେଇଯାଇଥିଲା।
ଆଉ ଆପଣ ଦେଖିବେ ଶୀତ ଋତୁରେ ମଧ୍ୟ ଅତ୍ୟଧିକ ଶୀତ ହେଲେ ବୁଢା ବୁଢୀ ମାନଙ୍କର ମଧ୍ୟ ମୃତ୍ୟୁ ହେଇଯାଏ। ମାନେ ସେମାନେ ଶୀତକୁ ସମ୍ଭାଳି ପାରନ୍ତିନି।
ହଁ। ହଁ ମାନେ ଯିଏ ଯ ଯେଉମାନେ ବାହାରେ ର କାହାର କିଛି ବି ନାହିଁ ନା ସମସ୍ତ ତାଙ୍କର ସବୁ ଅଛି କହିକି ଇଏ କଥା ନାହିଁ ତ ଯାହାର ନାହିଁ ସେମାନଙ୍କୁ କଷ୍ଟ ସବୁ ଜିନିଷରେ କଷ୍ଟ ହବ। ଏବେ ଖରାରେ ବାହାରେ ଫୁଟପାଥ ଗୁଡାରେ ଯୋଉ ଲୋକ ଲୋକମାନେ ରହୁଥିବେ କେତେ କଷ୍ଟରେ ରହିଥିବେ। ଆମେମାନେ ତ ହଁ କାହା ପାଖରେ କୁଲର ଫ୍ୟାନ ଏସିି ଯାହା ଯାହାର ଅଛି ଚଲେଇ ଦଉଛେ ସେମାନେ କେମିତି ତାଙ୍କ ଜୀବନ ଟା କଟୁଥିବ ସେଇଟା ମତେ ଭାବିକି ବହୁତ ଇଏ ଲାଗୁଥିଲା ସେଇ ଟାଇମ ରେ। ଖରାରେ ଯେତେବେଳେ ବହୁତ ହଉଥିଲା ହଁ।
ହଁ। ମାନେ ଯେଉଁ ଜିନିଷ ହେଲେ ବି ତାର ଅତ୍ୟାଧିକ ହେଇଗଲେ ବି ସମସ୍ତଙ୍କୁ ସେଇଟା ସମ ସ୍ତଙ୍କ ପାଇଁ ଅସୁବିଧାର କାରଣ ହୋଇଯାଏ।
ହଁ ହଁ। ଆଉ କଣ କୁହ?
ଆଉ ଦେଖିବେ ହଁ ଆଉ ଦେଖିବେ ବର୍ଷା ଋତୁରେ ଗଛ ପତ୍ର କେତେ ସବୁଜ ଦେଖାଯାଏ ନାଇଁ। କି ଚାରିଆଡେ ଦେଖିବେ ପୁରା ସବୁଜ ହିଁ ସବୁଜ ଆଉ କୋଉଠି ଆପଣ ଗଛ ଲଣ୍ଡା ହବାର ଦେଖିବେନି।
ହଁ। ସେ ଗଛ ଗୁଡା ବି ମାନେ ଯୋଉ ବର୍ଷା ହଉଥିବ ପୁରା ଖୁସି ହେଇଯାଉଥିବେ କି ଆସିଲା ଯାହୋଉ ବର୍ଷା ସାଟା ସେମାନଙ୍କୁ ବି କେତେ ଇଏ ଲା ଶାନ୍ତି ଲାଗୁଥିବ।
ଆଜ୍ଞା।
ହୁଁ ସେ ବର୍ଷା ଯଦି ପଡୁଛି ଜୋର ଜୋର ରେ ପତ୍ର ଗୁଡାକରେ ସେ ସାଉଣ୍ଡ ଗୁଡା ବହୁତ ସୁନ୍ଦର ଲାଗେ ଶୁଣିବାକୁ।
ସୁନ୍ଦର ଲାଗେ ଆଉ କହିଲେ ବର୍ଷାଋତୁ ସେଥିରେ କି କି ପୂଜା କରାଯାଏ ମାନେ କି କି ପୂଜା ହୁଏ?
ବର୍ଷାରେ ଇଏ ରଜ ଗୋଟେ ହୁଏ ନା?
ରଜ ନାଇଁ ରଜଟା ଆମର ମାନେ ବର୍ଷାର ଫାଷ୍ଟ ଖରାର ଲାଷ୍ଟ ଏମିତି ମଝିରେ ହିଁ ରଜ।
ହଁ ହଁ ଇଏ ରଥଯାତ୍ରା ଗୋଟେ ହୁଏ।
ହଁ ରଥଯାତ୍ରା ହୁଏ।
ହଁ ଆଉ ଆ ଶି ଶିବଙ୍କର ମାନେ ଗୋଟେ କଣ ପୂଜା ହୁଏ ସେଠିକି ଯାଆନ୍ତି ଏମ୍ କାନ୍ଧରେ ପାଣି ଧରିକି କଣ ଏମିତି ହୁଏ ନା? ହୁଏ ବର୍ଷାରେ ଶ୍ରାବଣ ରେ ହଁ ଶ୍ରାବଣ ମାସରେ
ଶ୍ରାବଣ ମାସରେ।
ହଁ ହଁ ଶ୍ରାବଣ ପୂର୍ଣ୍ଣିମା ଯୋଉ ହୁଏ। ଆଉ ହଁ ଏଇ ଶୀତଳ ଷଷ୍ଠୀ ହୁଏ। ଆମ ସାଇଡ଼ରେ ରେ ତ ଶୀତଲଷଷ୍ଠୀ ବହୁତ୍ ଫେମସ୍ ମାନେ ବଢିଆ ହୁଏ ସେଠି।
ଆଜ୍ଞା। ଆଉ ଦଶହରା ମଧ୍ୟ ହୁଏ।
ହଁ ହଁ।
ଦଶହରା ହୁଏ। ଆପଣ ଜହ୍ନି ଓଷା ଜାଣିଛନ୍ତି ଯୋଉ ଜହ୍ନି ଓଷା ଯୋଉ ଝିଅ ମାନେ ଯୋଉ କରନ୍ତି ଜହ୍ନି ଓଷା ଏଇଟା ଆଶ୍ଵିନ ଆଶ୍ଵିନ ମାସରେ ପଡେ। ଆଉ ଖୁଦୁରୁକୁଣୀ ଜାଣିଛନ୍ତି?
ହଁ ସେଇଟା ଜାଣିଛି।
ହଁ। ଖୁଦୁରୁକୁୁଣୀ ଉଁ ସରିଲେ ସେଟା ଜହ୍ନି ଓଷା ତାପରେ ଆରମ୍ଭ ହୁଏ।
ହଁ ହଁ ଖୁଦୁରୁକୁଣୀ ସେଇଟା ବି ବର୍ଷାରେ ହୁଏ।
ହଁ ବର୍ଷା ଋତୁରେ ହୁଏନି?
ହଁ ହଁ ଜନ୍ମାଷ୍ଟମୀ ବି ହୁଏ ନା?
ହଁ ହଁ ହଁ ଜନ୍ମାଷ୍ଟମୀ ମଧ୍ୟ ହୁଏ।
ଜନ୍ମାଷ୍ଟମୀ ମୋର ମନେ ହ ରହୁଛି ବର୍ଷା ଟାଇମ୍ ରେ ଆମେ ଏମତି ଉପବାସ ଗୁଡା କରୁ ଜନ୍ମାଷ୍ଟମୀ ପାଇଁ
ହଁ। ଏମିତି ବହୁତ୍ କିଛି ମଧ୍ୟ ପର୍ବପର୍ବାଣି ହୁଏ। ଦଶହରା ମଧ୍ୟ କେତେ ମସ୍ତ ମଜା ଲାଗେ ନାଇକି ଯଦି ଟିକେ ବର୍ଷା ହେଇଗଲା ବୋଲେ ଆଉ ଦ-ଦଶହରାଟି ଗଲା।
ହଁ ହଁ
ଆପଣ ବାହାରେଥିବେ ସଜବାଜ ହେଇକି ହଁ ବର୍ଷ୍ ର୍ଷା ମନେକର ହେଇଗଲା କହିବେ ନା ମୋର ମୁଡ୍ ଖରାପ ମୁଁ ଆଉ ଯାଇପାରିବିନି।
ହଁ। ଏବେ ତ ବର୍ଷା ଷ୍ଟାର୍ଟ୍ ହବ ଆଉ। ମାନେ ବର୍ଷା ହେଲେ ଯାଏଁ ଭଲରେ ବର୍ଷା ହେଲେ ଯାଏଁ ସେ ଲଘୁଚାପ ଗୁଡା ହେଲେ ଯାଏଁ ସେ ହ୍ୟୁମିଡିଟି କମିବ। ନହେଲେ ସବୁବେଳେ ଚିପଚିପିଆ ଲାଗୁଛି ଭଲ ଲାଗୁନି।
ଆଜ୍ଞା।
ହୁଁ। ମତେ ତ ମାନେ ଏବେ ଯୋଉ ଖରା ହଉଥିଲା ସେ ଟାଇମରେ କେମିତି ବି ହଉ ବର୍ଷା ଗୋଟେ ଦିନ ହେଇଯାଉ ଏମ୍ ତି ଲାଗୁଥାଏ। ବାହାର ଲୋକଙ୍କ କଥା ଭାବି ଇଏ ମାନେ ବହୁତ୍ କଷ୍ଟ ହଉଥିଲା ମତେ ମୁଁ ଟିକେ ଖରା ସହିପାରେନି ଟିକେ ବି ଗରମ ତ ମତ୍ ତେ ବ ସେଇଟା ଭାବି ଦେଲେ ବହୁତ୍ ଟେନ୍ସ୍ ତନ୍ ହେଇଯାଉଥିଲା କି ବାହାରେ କେମିତି ଲୋକେ ରହୁଛନ୍ତି।
ଆଜ୍ଞା।
ହୁଁ।
ନିଶ୍ଚିତ ଭାବରେ ଯୋଉମାନେ ବି ରହୁଛନ୍ତି ବାହାରେ ଯାହାଙ୍କର ଘର ଦ୍ଵାର ନାହିଁ ତାଙ୍କୁ ସେମାନେ ତାଙ୍କ ପାଇଁ ସବୁ ମାସ ସବୁ ଦିନ ସବୁ ବର୍ଷ ତାଙ୍କ ପାଇଁ କଷ୍ଟ।
ବହୁତ କଷ୍ଟ ହଁ ଯୋଉଟା ହେଲେ ବି ସେମାନଙ୍କ ପାଇଁ କଷ୍ଟ ରହିବ।
ଆଜ୍ଞା। ସେମିତି କଥ୍ ଥା ଆଉ ଆପଣ ଜାଣିଛନ୍ତି କୋଉ କୋଉ ଫୁଲ ଫୁଟେ ବର୍ଷା ଋତୁରେ?
ବର୍ଷାରେ ଆଉ ନା ମୁଁ କହିପାରୁନି।
ହଁ ଜହ୍ନି ଫୁଲ
ହଁ ହଁ ହଁ।
ଆଉ କାକୁଡି ଫୁଲ
ହଁ ହଁ।
ଟଗର ଫୁଲ ତ ପ୍ରଶୁର ପରିମାଣରେ ଫୁଟେ, ହାଁ ହାଁ। ହଁ ଗେଣ୍ଡୁ ଫୁଲ ଶୀତରେ ହୁଏ କିନ୍ତୁ ବର୍ଷା ଋତୁରେ ଲଗାଯାଏ।
ଆଚ୍ଛା ଆଚ୍ଛା ଆଛା, ହଁ। ହଉ
ଏଇଟା କଣ କି ଫୁଲ ଗୋଟେ ନା ଗୋଟେ ଭୁଲିଗଲି, ଯୋଉ ଲାଲ ଲାଲ ହେଇି ଯୋଉ ଥାଏ, ସେଇଟା କି ଫଲ ତ ନାଁ ପଡୁନି, ପାଣି ବନ୍ଦେଲା
ହଁ ହଁ, ହଁ ହଁ ହଁ, ହଁ ଜାଣିଛି। ହଁ ଆପଣଙ୍କ ସହିତ ତ କଥା ହେଇକି ଭଲ ବଢିଆ ଲାଗିଲା ମ୍ୟାଡାମ।
ଆଜ୍ଞା।
ହଉ, ତାହେଲେ ମାନେ ଆପଣଙ୍କ ବର୍ଷା କଥା ସବୁଶୁ ଜାଣିକି ବି ଭଲ, ବଢିଆ କଥା ଗୁଡା ଜାଣିବାକୁ ପାଇଲି।
ଆଜ୍ଞା, ଆପଣଙ୍କଠୁ କିଛି ଶିଖିବାକୁ ମିଳିଲା।
ହଉ ଧ ଧନ୍ୟବାଦ ମ୍ୟାଡ଼ାମ, ହଁ ହଁ।
ଆପଣଙ୍କୁ ବି ଧନ୍ୟବାଦ।